ହାଲୋ ମାଡାମ୍ ନମସ୍କାର। ଅହ ଅହ ଶୁଭା ଯାଉଛି ଶୁଭା ଯାଉଛି ଆଜ୍ଞା ଶୁଭା ଯାଉଛି ଆପଣଙ୍କୁ ମୋ ଶବ୍ଦ ଶୁଭା ଯାଉଛି? ହାଲୋ ହାଲୋ ହଁ ମାଡାମ୍ ଶୁଭା ଯାଉ ଚି ଶୁଭାଯାଉଛି ମାଡ଼ାମ୍ ଆପଣଙ୍କର ଭଏସ୍।
ହଁ ଶୁଭା ଯା
ଆଜ୍ଞା ଆଉ କଣ କରୁଛନ୍ତି ମାଡମ୍?
ଆଜ୍ଞା ଆପ୍ ମୁଁ ଏଇ
ଭଲ ଅଛି ଆଜ୍ଞା। ଆପଣ କେମିତି ଅ
ଟିକେ ଆଉ
ଅହ ଆପଣଙ୍କୁ
ହଁ ମୁଁ ସାର ରହି ହେଉନି। କେବେ ସେ ବର୍ଷାଟା ହବ? କ୍ଲାସ୍ ଉରେ ପଢୁଛି ସାର୍।
ଆପଣଙ୍କ ପୁଅ କଣ ପଢୁଛି? ଆଜ୍ଞା, ଅ ତ କଣ କଣ ପାଠ ସବୁ ପଢଉଛନ୍ତି ଆପଣଙ୍କ ପୁଅକୁ? କଣ କଣ
ଆ ମୁଁ ସାର୍ ଆଜ୍ଞା, ତାର ଅଛି ଗଣିତ ଅଛି ଇଂଲିଶ୍ ଅଛି ସାହିତ୍ୟ ଅଛି ହିନ୍ଦୀ ଅଛି ଆଉ ମୋରାଲ ସାଇନ୍ସ ଅଛି ହେଲା। ଏ ଗୁଡ଼ାକ ଅଛି। ଆଉ ଆଜିକାଲି ତ ସାର୍ ପିଲାଙ୍କୁ ପାଠ ପିଲା ତ ପାଠ ପଢୁନାହାଁନ୍ତି। ମା ମାନେ ପାଠ ପଢୁଛନ୍ତି। ବୁଝିପାରିଲେ ନାଁ। ଆଉ ହଁ ଆଉ କଣ କହିଲେ ସାର୍ ଆଉ ଏତେ ଛୋଟ ପିଲା ତାଙ୍କୁ ବୋହୁତ ସାରା ଆକ୍ଟିଭିଟି ବି ତାଙ୍କର ଅଛି। କରିବା ପାଇଁ ସେମାନେ ତ କରୁନାହାନ୍ତି ମ ସେ କ ବ ମୁଁ ସେ ତ କରୁନି ମୁଁ ବସିକିନା ତା ପାଇଁ କରୁଚି।
ଆଜ୍ଞା ମାଡ଼ମ୍। ମାଡ଼ାମ ଗୋଟେ ଜିନିଷ ଜାଣିବାର ଥିଲା ଆ ଆପଣ ପୁଅକୁ ଆପଣ ହୃଷ୍ଟ ପୃଷ୍ଟ ରଖିବା ପାଇଁ କଣ କଣ ଖାଦ୍ୟ କଣ କଣ ସବୁ ପ୍ର ତାକୁ ଦୋଉଚନ୍ତି?
ଓକେ ଶୁଣନ୍ତୁ ସାର୍ ମୁଁ ଗୋଟେ ସର୍ବ ପ୍ରଥମେ ଗୋଟେ ଜିନିଷ କହିବି ଛୁଆକୁୁ ଛୋଟ ବେଳୁ ଆମେ ଯେ- ଯେମତି ବଢେଇବା ଛୁଆ ସେମତି ବଢିବେ। ଯେମିତି ହଁ ଯେମିତି ମୁଁ କୋହୁ ଯେ ମୋ ପୁଅ ଏବେ ସାଢେ ଛଅ ବର୍ଷର ଆପଣଙ୍କୁ ଆଜିକା ପିଲା ହିସାବରେ ଯଦି ମୁଁ କହିବି ଜାଣିଛନ୍ତି ସାର୍ ସେ ଡାଲମା ଖାଇବାକୁ ବୋହୁତ ଭଲ ପାଏ। ସନ୍ତୁଳା ତାର ଅତି ପ୍ରିୟ ଜିନି ସ ତାକୁ ଯଦି ଆପ୍ ଆପଣ ସବୁଦିନ ଡାଲମା ସାର୍ ଦେବେ ଖାଇବା ପାଇଁ ସେ ଆପଣଙ୍କୁ କିଛି ବି କହିବନି। ଖୁସିରେ ଖୁସିରେ ଖାଇବ ତ ଛୋଟ ଳ ସାର୍ ଆକ୍ଚୁଲି ଆପଣଙ୍କ ଘରେ ପିଲାର ଯାହା ଖାଇବାକୁ ହଉ ଆପଣଙ୍କୁ ସେଇ ଜିନିଷ ଦିଅନ୍ତୁ। ଛଅ ମାସ ପର ଠାରୁ ଫାଷ୍ଟ ଆପଣ ତାଙ୍କୁ ଯୋଉ ସେମି ଲିକ୍ୟୁଡ୍ ଡକ୍ଟର୍ କହିବେ ସେ ଅନୁସାରେ ସେମି ଲିକ୍ୟୁଡ୍ ଦେବେ। ବୁଝିପାରେ ନା ସେମି ଲିକ୍ୟୁଡ୍ ଯେତେବେଳେ ବର୍ଷେ ହବ ନା ଆପଣଙ୍କ ଘରେ ଯୋଉ ଭା ତ ଡାଲି ତରକାରୀ ହଉଛି ସେତେବେଳେ ଟିକେ ଘରେ ରାଗ କରିବା ଯଦି ରଗ୍ ରାଗ ଘରେ ଖାଉଥିବେ ରାଗ କରିବା କମ କରିଦେବେ। ସେଇଟାକୁ କୋଉ ଗ୍ରାଇଣ୍ଡର ଫ୍ରାଇଣ୍ଡର୍ ଏ ବାଟିକିନା ଦେବେନି ହାତରେ ଚକଡିକିନା ଦେବେ। ତ ପିଲାଟା ସେଇଠି ଫାଷ୍ଟ ଚୋବେଇବା ଶିଖିବ ଧୀରେ ଧୀରେ
ଆଜ୍ଞା।
ତାପରେ ସାର୍ ଆଜିକାଲି ଯୋଉ ପ୍ୟାକେଜିଂ ଫୁଡ୍ ହେଇଗଲାଣି ତାପରେ ଯଉ କୁର୍ କୁରେ ଲେଶ୍ ଚିପ୍ସ ଏଗୁଡା ଆମେ ରଖିଛୁ ଆମେ ୱିକଲି ଥରେ ଆଣୁ ବୁଝିପାରିଲେ ନା ୱିକଲି ଥରେ ଆଣିବୁ ତା ମାନେ ୱିକଲି ଥରେ ଯୋଉଟା ଆଣିବ ସେଇଟା ମାନେ ୱିକ୍ ପାଇଁ ନୁହଁ ମାତ୍ର ଗୋଟେ ଦିନ ପାଇଁ ବୁଝିପାରିଲେ ନା ଗୋଟେ ଦିନ ପାଇଁ ହଁ ଗୋଟେ ଦିନ ପାଇଁ ଆସିବ ଆଉ ଉଁ ଆଁ ତାଙ୍କ ଇଚ୍ଛା ସେମାନେ ଯୋଉଟା କହିଥିବେ ସେଇଟା ଆସିବ ସେଇଟା ସେମାନେ ଖାଇବେ। ଆଉ ଗୋଟେ ଜିନିଷ ସାର୍ ହେଲା ଯେମିତି ଆଜି କାଲି ଜୁସ୍ ଆସୁଛି ବହୁତ ସାରା ଜୁସ ଆସୁଛି କିନ୍ତୁ ମୁଁ ଅଁ ସେ ଟିକେ ଜୁସ୍ ପିଆକୁ ଭଲ ପାଏ ତ ମଝିରେ ସିଏ ଟିକେ କୋଲ୍ଡ୍ରିଙ୍କସ୍ ପିଉଥୁଲା ମାନେ ନ କମାଲ୍ ବାଲା
ତ ଆପଣ ଯୋଉ ପ୍ୟାକେଜ ବାଲା ଜୁସ୍ ତାକୁ ଦିଅ ନ୍ତି ନା ନିଜେ ଆପଣ ବନେଇ କି ଘରେ ତାକୁ ଦଉଛନ୍ତି?
କହୁଛି ଯେମିତି ସାର୍ ମାନେ କଣ କହିଲେ ଯେମିତି ସିଜିନ୍ ଏବେ ହେଲା ୱାଟରମିଲନ୍ ଆଉ ମ୍ୟାଙ୍ଗୋର ସିଜିନ୍ ବୁଝିପାରିଲେ ନା ଆଉ ତରବୁ ତ ସେଇଟାକୁ କଣ କରୁ ଘରେ ଆମେ ଗ୍ରାଇଣ୍ଡିଙ୍ଗ କରିନା ଦଉ ହେଲା ଫିର୍ ବି ପିଲାଙ୍କର ମନ ପିଲାଙ୍କର ମନ ଟିକେ ଭାରେ ଥାଏ ବାହାରେ କୋଉଠିକି ଗଲେ ଟିକେ ଜୁସ୍ ପିଇବେ ତ ସେଇଠି ମୁଁ କଣ କରେ ସେ ପତଞ୍ଜଲିର ଆପଣ ଦେଖିବେ ଗୋଟେ ବେସେଲ୍ ସିଡ ଆସୁଛି ତୁଲସୀ ବାଲା
ଆଜ୍ଞା ଆଜ୍ଞା ହଁ ହଁ ଦେଖିଛି ଦେଖିଛି ଆଜ୍ଞା।
ହଁ ସେଟା ବି ଆପଣଙ୍କୁ ମୁଁ କେବେ କହିବି ଥରେ ପିଇବେ ମତେ ତ ବହୁତ ଭଲ ଲାଗେ ସେଇଟା ମୁଁ ତାକୁ ଦିଏ ପିଇବା ପାଇଁ।
ଆଜ୍ଞା।
ବେସେଲ ସିଡ଼ ଯେହେତୁ ଅଛି ଦେହ ପାଇଁ ବି ଭଲ। ତୁଲସୀ ଫ୍ଲେବର ରହୁଚି। ହେଲା ତ ସେଇଆ ଭାବ୍ ବି କିନା ଦିଏ ଆଉ କିନ୍ତୁ ଘରେ ଆମର ଯାହା ହୁଏ ଖାଇଆ ପାଇଁ ସେମାନେ ବାଉଣ୍ଡ ସେ ଜିନିଷ ଖାଇଆ ପାଇଁ।
ଯାହା ହଉ ବହୁତ ବଢ ଢିଆ ଏଇ ଜିନିଷଟା।
ତାଙ୍କ ପାଇଁ ଅଲଗା କିଛି ଜିନିଷ ହ ହବ ନାହିଁ ଘରେ ଆମେ ଯୋଉଟା ବ-ବଡ ଲୋକ ଯାହା ଖାଉଛୁ ଏକଯା ହଁ ଆମେ ବଡ ଲୋ କ ଯାହା ଖାଉଛୁ ଯେମିତି ଆଜି କଣ ହେଇଛି ଆଜି ପଖାଳ ଭାତ ହେଇଚି ମାଛ ଭଜା ହେଇଛି, ଛୁଇଁ ଆଳୁ ଭଜା ହେଇଛି, ବଡିଚୁୁରା ହେଇଛି ସେମାନେ ସେଇଟା ହିଁ ଖାଇବେ। କିଛି ତାଙ୍କ ପାଇଁ ଏକ୍ସଟ୍ରା ହବ୍ ହବ ନାହିଁ ସାର୍।
ଆଜ୍ଞା।
ବୁଝିପାରିଲେ ତାପରେ ଆଉ ଗୋଟେ ବି ଜିନିଷ ଆମେ ସାର୍ କରିଚୁ ମାନେ ଉଁଆଁ କଁ କହିଲେ ଛୁଆ ଟିକେ ଯେମିତି ଦୋସା ଖାଇବାକୁ ଭଲ ପାଆନ୍ତି କଉଦିନ ଆମେ ଘରେ ଟିକେ ଦୋସା ବନେଇଦେଲୁ ହେଲା ଛୁଆ ଟିକେ ଖୁସି ହେଲେ ତାଙ୍କ ଦୋସା ଖାଇଲେ କଉଦିନ ଇଟଲି ଚଟନୀ ଘରେ ବନେଇଦେଲୁ ଖାଇଲେ ହେଲା ଆଉ ତାଙ୍କ ସ୍କୁଲ ରେ ବି ଗୋଟେ ଭଲ ଜିନିଷ ସାର ରଖିଛନ୍ତି। କୌଣସି ପ୍ୟାକେଜିଂ ଫୁଡ ଆଲାଓ ନାହିଁ ମ୍ୟାଗି ଚାଉମିନ୍ ଏଗୁଡାକ କିଛି ଆଲାଓ ନାହିଁ ଆପଣ ତାଙ୍କର ଚାଟ୍ ଅଛି ସେ ଚାଟ୍ ଅନୁସାରେ ହିଁ ଦେବେ କଉ ଦିନ ଇଟିଲି କୋଉ ଦିନ ଉପମା କୋଉ ଦିନ ରୁଟି ଭଜା ଆପଣ ଦେଇପାରିବେ କଉ ଦିନ ପରଟା ଭଜା ଦେଇପାରିବେ କି ଟା ତର ଆଳୁ ତରକାରୀ ଦେଇ ପାରିବେ। ଏମିତି ସବୁ ମାନେ ଜିନିଷ
ବହୁତ ବହୁତ ବଢିଆ ଲାଗିଲା ଆଜ୍ଞା ଆପଣ ଯାହା ହଉ ଗୋଟେ ଗୋଟେ ମାନେ ସେ ମା ହିସାବ ରେ ଗୋଟେ ଛୁଆକୁ ଯେମିତି ଛୋଟ ବେଳୁ ଯେମିତି ଗଢେଇବା କଥା ସେ ଭଳିଆ ଗଢୁଛନ୍ତି ଆପଣ ତ ଜାଣିଥିବେ ଛୁଆ ମାନେ ହଉଛନ୍ତି ଗୋଟେ ମା ଏଇ ର ପାତ୍ର ସହିତ ସମାନ ଗୋଟେ କୁମ୍ଭାର ଯେମିତି ପାତ୍ରକୁ ଯେମିତି ତି ଗଢିବ ସେ ସେଇଟା ସେମିତି ଗଢ ହବ ତ ଛୁଆ ମଧ୍ୟ ସେମିତି ତ ଆପଣ ତ ଆପଣ ଏ ସବୁ କରିବା ଦ୍ଵାରା ଆପଣଙ୍କ ଛୁଆ ନିଶ୍ଚିତ ଆ ଆଗକୁ ଉନ୍ନତି ହବ।
ଆଜ୍ଞା ହଁ।
ଆପଣ ଏଇ ସବୁ ଜିନିଷ ଆଉ କୋଉଠି ବି କାହାକୁ କହୁଛନ୍ତି ନା ନିଜେ ଖାଲି ଘରେ କରୁଛନ୍ତି ନା ଅନ୍ୟ ମ
ନା ନା ମୁଁ ମୁଁ ମୋ ସାଙ୍ଗସାଥି ଯେବେ ଯିଏ ଦେଖ ଖା ହୁଏ ମୋ ପୁଅ ଏଜ ର ଯୋଉ ମୋ ସାଙ୍ଗ ମାନଙ୍କର ଯୋଉମାନ ପିଲା ଅଛନ୍ତି ମୁଁ ତାଙ୍କୁ ବି କୁହେ ମୋର ଗୋଟେ ସାଙ୍ଗ ଅଛି ସେ ତ ତା ପୁଅ କ ମାନେ ଚିନି ବି ତକାତ ଦିଏନି।
ଆଜ୍ଞା।
ଗୁଡ ତାକୁ ଅଭ୍ୟାସ କରିଛି କିନ୍ତୁ ମୁଁ ସେ ଜିନିଷ ଟା କରିନି ସେ ମଧ୍ୟେ ସବୁବେଳେ କୁହେ। କି ଯେ ନାଇଁ ତୁ ଚିନି ଦେନି ଚିନି ଟା ଭଲ ଜିନିଷ ନୁହଁ ଗୁଡ ଦେ ହେଲା ଆଉ ମୋର ଅଛନ୍ତି ଫ୍ରେଣ୍ଡ ମାନେ ଛନ୍ତି ଯୋଉମାନେ ଏବେ ନିୟୁଲି ମଦର ହେଇଛନ୍ତି ମୁଁ ସବୁବେଳେ କୁହେ ପିଲାଙ୍କର ଗୋଟେ ପଟିକୁଲର ଟାଇମିଙ୍ଗ କରନ୍ତୁ ପିଲାଟେ ଜନ୍ମ ହେଲା ପରେ ଆ ଆମେ ଆଉ ସେ ବ୍ୟାଚଲର ଲାଇଫ ବଞ୍ଚି ପାରିବାନି। କାହିଁକି ନା ଆମେ ଯଦି ଵା ବ୍ୟାଚଲର ଲାଇଫ୍ ବଞ୍ଚିବା ତାହେଲେ ସେ ପିଲା ଠିକ ସେ ବଢି ପାରିବ ନାହିଁ। ଏମିତି ନାଇଁ କି ଯେ ବଢିବନି ବଢିବ ବଟ ମାନେ ତା ଭିତରେ ସେଇ ଯୋଉ ଆମେ ଆମେ ଯାଇନା ଆଗକୁ ହଇରାଣ ହବା ଯେମିତି ମୋର ଗୋଟେ ଏବେ ସା ମାନେ ସାଙ୍ଗର ତାର ଗୋଟେ ଛୋଟ ଝିଅଟେ ହେଇଚି। ମୁଁ ତାକୁ ସବୁବେଳେ କୁହେ ନଅଟା ବେଳକୁ ତାକୁ ଶୋଇବା ନଅଟା ସାଢେ ନଅଟା ବେଳକୁ ଶୋଇବା ଅଭ୍ୟାସ କରିବ ନଅଟା ସାଢ଼େ ନଅଟା ବେଳକୁ ଶୋଇଲେ ସେ ସକାଳ ସାଢେ ଛୋଟରୁ ତୋ ନିଦ ବି କମ୍ ମ୍ପ୍ଲିଟ ହେଲା ତୁ ବି ସୋଇ ପାରିଲୁ ତାପରେ ଏଗେନ୍ ଖେଳିଲା ବୁଲିଲା ଦଶ୍ ବେଳକୁ ଶୁଇବୁ ଦଶଟା ବେଳୁ ପୁଣି ବାରଟା ଗୁଟେ ଉଠିଲା ଗାଧେଇଲା ଖାଇଲା ହେଲା ତାପରେ ପୁଣି ଟିକେ ଖେଳିଲା ତିନିଟା ଚାରିଟା ବେଳକୁ ଶୁଇଲା।
ଆଜ୍ଞା। ପୁଇସ୍ ହିତ ଏଇ ସବୁ ମାନେ ଦିନଚର୍ଯ୍ୟା
ହଁ।
ଏଇ ସବୁ ଆଦତ୍
ନହେଲେ ମୁଁ ଦେଖିଛି ସାର୍ ହଁ କାହିଁକି ନା ମୁଁ ଦେ ଖିଛି ମୁଁ ନିଜେ ଦେଖିଛି ମୋ ସାଙ୍ଗମାନେ ତାଙ୍କ ମାନଙ୍କର ସବୁ ବଦ ଅଭ୍ୟାସ ପିଲାଙ୍କର କରିଛନ୍ତି। ଯେମିତି କି ଯେ ରାତି ବାର୍ ଟା, ଗୋଟା ଯାଏଁ, ଦିଟା ଯାଏଁ ସେ ପିଲା ଚେଇଁଥିବ। ସେ ମା ବି ଅନେଇକିନା ବସିଥିବ। ଯେତେବେଳେ ଛୁଆଟା ସ୍କୁ ଉଲ୍ ଯିବ ସେ ରାତି ଗୋଟେ ଯାଏଁ ଜଦି ସ୍ ଶୋଇବ ସଖାଳେ ସାର୍ ଉଠି ପାରିବ ସେ?
ନା ନା କେବେ ବି ଉଠି ପାରିବନି।
ତ ସେଇ ଜାଗାରେ କିଏ ସା ହଇରାଣ ହବ।
ହୁମ୍ବାଉ ମା ମଧ୍ୟ ହଇରାଣ ହବ। ତାପରେ ପିଲାର ପାଠ ପଢା ମ ଜେଲସ୍ ତମ ମା ର ମଧ୍ୟ ଦେହ ମଧ୍ୟ ଖରାପ୍ ରହିବ।
ଖରାପ ରହିବ ତ ସବୁଠାରୁ ବେଷ୍ଟ୍ ହେଲା, ନିଜର ସ୍ ତମୟ ନିଜର ଘରର ସିଡୁଲ୍ ଯୋଉଭଳିଆ ଅଛି, ତମ ଘରର ଯଦି ସିଡୁଲ୍ ପୁରା ମାନେ ଫାଲତୁ ସିଡୁଲ୍ ଅଛି, ମାନେ ଦିନ ତିନିଟା ବେଳେ ତମେ ଲଞ୍ଚ କରୁଛ ରାତି ବାରଟ ତମେ ଡିନର୍ କରୁଚ ତାହେଲେ ସେ ସବୁ ଜିନିସ ବି ନିଜ ଘର ଭିତରେ ସେ ସବୁ ଜିନ୍
ନା ଏଇ-ଏ-ଏଇ ସବୁ କରିବା ଦ୍ଵାରା କଣ ହଉଛି ନା ଆମ ମା-ମା ଉପରେ ମଧ୍ୟ ପ୍ରଭାବ ପଡୁଛି ତା ସହିତ ଶିଶୁ ମ
ହଁ ଯଦି ଗୋଟେ ମା ଟେ ଆଁ ଶୁଣନ୍ତୁ ଗୋଟେ ମା ଟେ ଯଦି ସେ ଠିକ୍ ସେ ଶୋଇବନି ମା ର ତ ଖାଲି କାମ ନୁହଁ ଖାଲି ଛୁଆ କଥା ବୁଝିବ। ପୁଣି ପରିବାର ଅନ୍ୟ ସ ସଦସ୍ୟଙ୍କ କଥା ବି ବୁଝିବ।
ଆଜ୍ଞା।
ତ ସେ ଯଦି ଛୁଆ ଟା ଠିକ୍ ସେ ଶୋଇବନି ମା ଟା ଠିକ୍ ସେ ଶୋଇପାରିବ କି? ମା ଟା ଠିକ୍ ସେ ଯଦି ଶୋଇ ବନି ତାର ଯୋଉ ଅନ୍ୟ କାମ ଅଛି ସେ
ନା ନା କେବେ ବି ନୁହଁ ଆଜ୍ଞା।
କେବେ ନୁହଁ। ତ ସେଇ ସବୁ ଜିନିଷ ନିଜ ନିଜର ମାନେ ଉମ୍ ଆଟଲିଷ୍ଟ ପିଲା ଜନ୍ମ ହବାର ଦୁଇ ବର୍ଷ ଯାଙ୍କେ ନିଜ ଭିତରେ ଗୋଟେ ଡିସିପ୍ଲିନ୍ ଲାଇଫ
ଆଜ୍ଞା।
ଆଉ ନିଜର ଡିସିପ୍ଲିନ୍ ଲାଇଫ ନ ଥିବା ଛୁଆର ବି କେବେ ଡିସିପ୍ଲିନ୍ ଲାଇଫ୍ ହବନି।
ସେଇଟା ସବୁ ଆଜ୍ଞା ନିଜ ନିଜ ଉପରେ ରହିଲା। ଆମେ ନିଜେ ସଚେତନ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିବା ଆ ପ୍ରଥମେ ଧ୍ୟାନ ରଖିବା କି ନିଜେ ଯେତେ ଭଲ ଭାବରେ ସଚେତନ ହବା ନିଜକୁ ସଜାଡିବା ତାପରେ ଅନ୍ୟକୁ ସଜାଡିବା ପାଇଁ ଯିବା। କିନ୍ତୁ ଦୁନିଆରେ କଣ ହଉଛି ନିଜ ଘରେ କିଛି ମାନେ ହେଇନ କରୁନଥିବେ କିନ୍ତୁ ଅନ୍ୟକୁ ଆମେ ଜ୍ଞାନ ଦେବା ପାଇଁ ଯାଉଥିବା।
ଆଉ ଜାଣିଛନ୍ତି ସାର୍, ମୋ ମୋ ଘରେ ଆମେ ଏବେ ବି ସାଢେ ନଅଟା ଦଶଟା ବେଳକୁ ଆମେ ମୋ ହଜବେଣ୍ଡ ବି ଶୁଅନ୍ତି, ଆମେ ବି ମୁଁ ବି ଶୁଏ, ମୋ ପୁଅ ବି ଶୁଏ।
ଆଜ୍ଞା ବହୁତ ବଢିଆ ଆଜ୍ଞା
ସବୁବେଳେ ଆମ ଘରେ ଏଟା ଏଟା ଧନ୍ୟବାଦ ସାର ଥାଙ୍କ ଆଜ୍ଞା ଆଜ୍ଞା ଧନ୍ୟବାଦ।